ହଁ, ହେଲ!
କଁ କରୁଚୁ?
ବସଚି। ତୁ?
ଏଇ ବସ୍ଚି।
ଖାଇଛୁ କଣ?
ମଣ୍ଡିଆ, ତୁ?
ହୁଁ ଚୁଡ଼ା କଦଳୀ।
ତତେ କଣ ଚୁଡ଼ା କଦଳୀ ଖାଇଆକୁ ଭଲ ଲାଗେ?
ହଁ, ବ ଲାଗେ।
ହଁ, ଖା, ଖା ପେଟ ଥଣ୍ଡା ରହିବ। ହଁ, ମତେ ବି ଭଲ ଲାଗେ। ଆଉ କଁ କଁ ଖାଇଆକୁ ଭଲ ଲାଗେ? ହାଁ
ହଁ ଭଲ୍ ବିରିୟାନୀ ଖାଇୟାକୁ ଭଲ ଲାଗେ।
ବିରିୟାନୀ ଆଉ
ମାଛା ଖାଇବାକୁ ଭଲ ଲାଗେ ଏ କିି।
କାମ ତା ପରେ ତାପରେ। ଆଁ।
ତତେ କଣ ଭଲ ଲାଗେ?
ମତେ ବି ସେଇ ବିରିୟାନୀ ଚିକେନ ପକୋଡା ଏସବୁ ଭ
ଆଉ ଘରେ ସମତେ ଭଲ ଅଛି?
ହଁ ଭଲ। ଆଉ ପଢାପଢି ଭଲ ଚାଲିଛି? ଶୁଣୁ ତୁ। ହଁ ଚାଲିଛି ଭଲ।
ଆଉ ଆଜି କିଛି ଭଲ ମଜା ଫଜା କରିଛୁ?
ନା।
କିଛି କରନୋଉ।
ତୁ କର ଆଉ ତମ ରାଜ ସଇଲାଣି?
ହଁ ଆମ ରଜ ସରିଲାଣି। ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ତମ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଆଉ ରଜରେ କେତେ ହଳ ଡ୍ରେସ୍ କରିଥିଲୁ?
ରଜକୁ କୁର୍
ଆଉ ସେପଟେ ପାଣି ପାଗ ଭଲ?
ହଁ ଭଲ ଆମର।
ଆମର ହଁ ବର୍ଷା ଉଠେଇଛି।
ଆ ଓହୋ ଆଉ। ଘରେ ସବୁ କେମିତି ଅଛନ୍ତି?
ଘରେ ସବୁ ଭଲ। ତମେ ଭଲ।
ଆଉ ଆଉ ତା ହଁ ଭଲ ଅଛି ଏମତି।
ଅଁ ହଁ।
ଆଉ।
ଆଉ।
ଆଉ ୟାକୁ ପଢ଼ିବୁ କଣ।
ବଢିଆ ଆଉ ପାଠ ପଢିବା। ହଁ କହିବି କିଛି ଠିକ ହେଇନି ପଢିବି ଆଉ।
ଆଉ ତମ ରଜ ମହୋତ୍ସବ ସେପଟେ ସରିଲାଣି?
ହଁ ଆମର ସଇଲାଣି ଆମର ଆଇଥିଲା ଅମ୍ଳାନ ଆଇଥିଲା। ବାବୁସାନ ଆଇଥିଲେ ଆଉ ସବୁ ଏମିତି ଆଇଥିଲେ। ନାଚିଲେ ଗୀତ ବୋଲିଲେ ପୋଡ ପିଠା ହେଇ ଥିଲା ଖାଇଲେ। ତାପରେ ଦୋଳି ଝୁଲିଲୁ ତାପରେ ସେ ଟି କେତେ ଷ୍ଟଲ୍ ପଡ଼ିଥିଲା। ତାପରେ କେତେ ଜିନିଷ କିଣିଲୁ ହ୍ୟାଣ୍ଡ୍ ଫ୍ୟାଣ୍ଡ୍ କିଣିଲୁ ଆଉ ତମର ସେପଟ୍ ସବୁ କଣ କଣ୍ ହେଇଥିଲା?
ହୁଁ ଆମରବି ସବୁ ଏପଟେ ଭଲ ହେଇଥିଲା କିନ୍ତୁ ଆମର କେହି ଆସିନଥିଲେ। ଆଉ ଖାଇବା ପିଇବା ସବୁ ପଡ଼ିଥିଲା ଏପଟେ।
ଆଉ ଏପଟେ ଆଉ ଗୋଟେ ଅଛି ସେପଟେବି ରଜ ମଉଜରେ ପରିଡ଼ାନା ପଣ୍ଡା ଗୋଟେ କଣ ଯଉ ଭଲ ଗୀତ ବୋଲେସେ ସିଏ ଆଇଥିଲେ ତାପରେ ରଜ
ହଁ।
ପାଞ୍ଚ ଦିନ ହେଲା ପୁରା ମଜା ମସ୍ତି ହେଇ ପୁରା ଚାରି ଦିନ ପୁରା ବଢିଆରେ ଗଲା ହାରି। ସେମିତି ଆଉ। ହଁ। ତୁ କଉଥିରେ ପାର୍ଟିସିପେଟ୍ କରିଥିଲୁ?
ହଁ ଶଙ୍ଖ ଫୁଙ୍କାରେ କରିଥିଲି ସେତିକି।
ସେକେଣ୍ଡ୍ ହେଲୁ?
ଶଙ୍ଖ ଫୁଙ୍ଖାରେ ନେଇଥିଲି ସେକେଣ୍ଡ୍ ହେଇଚି ହଁ।
କଣ୍ ପ୍ରାଇଜ୍ ଫ୍ରାଇଜ୍- ପ୍ରାଇଜ୍ ଦେଲେ?
ହଁଁ ପ୍ରାଇଜ୍ ଗୋଟେ ସାର୍ଟିଫିକେଟ୍ ଆଉ ଗୋଟେ ଜଗନ୍ନାଥଙ୍କ ମୂର୍ତ୍ତି ଆଉ ଗୋଲାପ ଫୁଲ ଗୋଟେ।
ହୁଁ। ତୋର? ଆଉ
ଖରାବେଳେ କଁ ଖାଇବୁ?
ଖରାବେଳେ ଗୁରୁବାରେ ହେଇଚି ଭାତ, ଡ଼ାଲମା ଶାଗ ଭଜା, ଭେଣ୍ଡି ଆଳୁ ଭଜା, ଦହି ବାଇଗଣ ତାପରେ ଖଟା ପାଣି, ଲୁଣ, ଲଙ୍କା, ଲେମ୍ବୁ ତମର କଁ କଁ ହେଇଚି ଖାଇବାକୁ?
ଆମର ଭାତ, ଡ଼ାଲମା ଆଉ କଁ ଶାଗ ଫାଗ ହେଇଥିବ ଆଉ।
ମାନେ ସିଅର୍ ନୁହଁ କଣ ହେଇଚି।
ନା ଠିକ୍ ସେତ ଜାଣିନି
ହାଲୋ।
ହଁ ହାଲୋ।
ଶୁବୁଚିଟି ନା ଶୁବୁନି?
ଠିକସେ ଜାଣିନି କଣ ହେଇଚି ହଁ ଶୁବୁଚି ଶୁବୁ
ଆତ ଫେବ୍ରେଟ୍ ଫେବ୍ରେଟ୍ ଗୀତ କଣ ତୋର?
ଫେବ୍ରେଟ୍ ଗୀତ‌ କଣ ତୋର? ଫେବ୍ରେଟ୍ ଗୀତ ସେମିତି କିଛି ନାହିଁ ଓ- ଯଉ ଗୀତ ହେଲେ ମୁଁ ଶୁଣିଦିଏ ତୋର?
ମୋରବି ସେମିତି କିଛି ନାଇଁ।
ଆଉ କଣ କୁହ?
ଆଉ ଡ୍ରଇଙ୍ଗ୍ ଫ୍ରଇଙ୍ଗ୍ କରିବାକୁ ଭଲ୍ ଲାଗେ?
ହଁ ଭଲ ଲାଗେ କରିବାକୁ।
ଡ୍ରଇଂ କରିବାକୁ ଭଲ ଲାଗେ?
ଏ
ଚିତା ଝୋଟି ଏସବୁ ପକେଇବାକୁ ଭଲ ଲାଗେ? ହୁଁ ମତେ ଭଲ ଲାଗେ ମୁଁ ସବୁ କରେ। ଆଉ ନାଚିବାକୁ ଭଲ ଲାଗେନି ଗୀତ ବୋଲିବାକୁ ଭଲ ଲାଗେ?
କଣ କହିଲୁ?
ନାଚିବାକୁ ଭଲ ଲାଗେ ନି ଗୀତ ବୋଲିବାକୁ ଭଲ ଲାଗେ।
ନାଉ ସେ ଦିଟା ଆକ କିଛି ବି ଭଲ ଲାଗେନି। ତମ ଆଡେ ଲାଇନ ଅଛି?
ହୁଁ। ଅଛି ତମ ଆଡେ ଲାଇନ୍ ଅଛି?
ନାଁ ଆମ ଆଡେ ଲାଇନି ନାଇଁ। ତୁ କେମିତିଆ ରଜ ରେ ଡ୍ରେସ କରିଥିଲୁ?
ମୁଁ ଫାଷ୍ଟ ରଜରେ କରିଥିଲି ଗୋଟେ କୁର୍ତ୍ତିୀ ମାନେ କେମିତିଆଉ କହିଲୁ? ଯୋଉ ପିସ୍ତା କଲର ର ଗୋଟେ କୁର୍ତ୍ତିୀ ହେଲା? ତାପରେ ସେକେଣ୍ଡ ରଜ ରେ କରିଥିଲି ଗୋଟେ ପ୍ୟାଣ୍ଟରେ ଫୁଲ ଫୁଲ ପଡିଥିଲା ଗ୍ରୀନ୍ କଲର ପେଣ୍ଟ ରେ ୱଇଟି ଫୁଲ ଫୁଲ ପଡିଥିଲା ସେମିତି ଗୋଟେ ଟାଉଜର କରିଥିଲେ ତାପରେ ଗୋଟେ କରିଥିଲି ସାର୍ଟଟେ ତାପରେ ଥାର୍ଡ ଦିନରେ ଗୋଟେ ଜିନ୍ସ ପ୍ୟାଣ୍ଟ କୁ ଗୋଟେ ଗଞ୍ଜି କରିଥିଲି। ତାପରେ ଶେଷ ରଜରେ ଆଉ ହଲେ କରିଥିଲି। ଏମତି ସବୁ ଆଉ ଶାଢୀ ଗୋଟେ ରଜରେ କରିଥିଲି ଫଟୋ ଫଟୋ ଉଠେଇଲି। ଆଉ ସାଙ୍ଗସାଥି କିଏ ଅଛନ୍ତି ନା ନାହାନ୍ତି?
ହଁ ସାଙ୍ଗସାଥୀ ଅଛନ୍ତି।
ସାଙ୍ଗସାଥି କୁଆଡେ ସହ କୁଆଡେ ବୁଲାବୁଲି ହେଇନି?
ନାଁ କୁଆଡେ ଯାଇନି। ଆମ ଗାଁ ରେ ତ ହଉଥିଲା ରଜ ମହୋତ୍ସବ ସେଥିପାଇଁ କି ଯାଇନି।
ଓ ହୋ।
ତୋର?
ମୋର ହଁ ମୋର ସାଙ୍ଗସାଥି ଆଇଥିଲେ ଘରକୁ ଆମେ ସବୁ ବୁଲାବୁଲି କଲୁ। କହିଲେ କରିବୁ ବୋଲି ପ୍ଲାନ ଅଛି ଫିଷ୍ଟ କରିବୁ। ଫିଷ୍ଟି ରେ ଖାଇବା ପିଇବା ହବ ଭାତ ଡାଲି ଆଉ ଚିକେନ କଷା। ଏମିତି ସବୁ ହବ ଚିକେନ ବିରିୟାନୀ ହବାର ଅଛି। ହବ ଖାଇବୁ ଆଉ।
ଆଚ୍ଛା। ଆଉ କଣ ଘରେ ସବୁ କିଏ କଣ କରୁଛନ୍ତି?
ରୋଷେଇ କରୁଛି ବାପା ଶୋଇଛନ୍ତି ଯେଜେ ମା ପୂଜା କରୁଛନ୍ତି ମୁଁ ବସି ତି ପଢୁଛି ତମର ସବୁ କିଏ କଣ କଣ କରୁଚନ୍ତି?
ବାବା କୁଆଡେ ଯାଇଛନ୍ତି ମାମା ରୋଷେଇ କରୁଛି ମୁଁ ଉପରେ ଆସି ବସିଚି।
ଆଉ ତାହେଲେ ସବୁ ଭଲ ଚାଲିଚି ନା।
ହଁ।
ଲାଇଫ୍ ପୁରା ସେଟ୍ ନା?
ନାଇଁ ନାଇଁ ସେ ସେଟ୍ କୁଆଡେ ଗଲା।
ଆଉ ଚୁଟି ବଟରଫ୍ଲାଏ କଟ କାଟିବାକୁ ଭଲ ଲାଗେ ନା ଗୋଧି କଟ କାଟିବାକୁ ଭଲ ଲାଗେ?
ହ୍ୟାଲୋ।
ପ୍ରଜାପତି ପ୍ରଜାପତିରେ କାଟିବାକୁ ଭଲ ଲାଗେ ନା ଗୋଧିକାରେ କାଟିବାକୁ ଭଲ ଲାଗେ ଯୋ ଷ୍ଟାଇଲ ଯୋଉ ମାନେ ତାର ଢଙ୍ଗଟା
ନାଇଁ ମୁଁ ସେମିତି କିଛି କାଟିିନି ଚୁଟି କାଟିଲେ କହିବି।
ହ ଓହୋ ରଜରେ କିଛି ସି ହେ କିଛି କୁଆଡେ ଯାଇକି ଚୁଟି ଫୁଟି କଟାକଟି ହେଇନି?
ନା।
ହହ।
କୁଆଡେ ଯାଇକି କଟାକଟି କିଛି କରିନି ସେ ଗୋଟେ ଭାଇଙ୍କୁଠୁ ବୁଝିବା
ହଉ ହଉ ତୁମ ସହ କଥା ହେଇକି ବହୁତ ଭଲ ଲାଗିଲା ପୁଣି ଆଉ କେବେ କଥା ହେବା।